ହ୍ୟାଲୋ।
ହଁ କଣ କରୁଛନ୍ତି, ଆପଣ ଖାଇ ପିଇ ସାରିଲେଣି?
ହଁ ମୁଁ ଏଇଟି
ଆପଣ ଟିକେ ଜୋର ସେ କଥା ହଉନାହାଁନ୍ତି?
ମୁଁ ଏଇଠି ଏବେ ଖାଇ ପିଇକି ପେଟ କାଢିକି ଶୋଇଛି। ଆପଣଙ୍କର କଣ ଗୋଟେ ଠୋ କିଣି ଫାଟିଲା? ସେଟା କଣ କି ମତେ ଟିକେ କହିଲେ?
ସେଇଟା ମୋ ସାଇକେଲର ପଛରେ ଢୋ ହେଇକି ଫାଟିଲା, ମତେ ଲାଗିଲା ଗୋଟେ ବାଣ ଦେଖିଲା ବେଳୁ କହିଲି ସାଇକେଲ ଟା କଣ ଏତେ ଯେ ହାଲକା ଲାଗୁଥିଲା, ଏବେ କଣ ଯୋଉ ମାନେ ବହୁତ ଟାଇଟ୍ ଲାଗୁଛି, ମାନେ ଭିଡିକି ଚଲେଇବାକୁ ପଡୁଛି। ଦେଖିଲା ବେଳକୁ ପଛ ଚକା ପମ୍ପଚର ହେଇଯାଇଛି ଫାଟିଯାଇଛି।
ଆଚ୍ଛା ଆଚ୍ଛା କୋଉଠିିକି ଆପଣ ଯାଉଥିଲେ କି, ଆଉ କେତେ ଜୋରରେ ଫାଟିଲା?
ମୁଁ କୋଉଠିକି ଯାଉନଥିଲି, ମୁଁ ଦୋକାନ ଯାଇଥିଲି ଅମୁଲ ଆଣିବାକୁ। ଫେରୁଥିଲି ତ ସେତେବେଳେ ହି
ଅମୁଲ କଣ ପାଇଁ ଆଣିଲେ, ଚାହା ଫାହା ହବ କି?
ହଁ ମୋ ମଉସାଙ୍କ ପାଇଁ ଚାହା ହବ।
ଏ ହେ ମତେ ଟିକେ ଚାହା ପସନ୍ଦ ବା, ମୋତେ ବି ଟିକେ ଚାହା ଦେବେ ବା, କଣ କହୁଚନ୍ତି?
ନାଁ ମୁଁ ଦେବିନି, କାରଣ ତମେ ଆଜି ଚିଙ୍ଗୁଡି ଖାଇଥିଲ, ମତେ ଦେଇନଥିଲ।
ଏବେ ବି ଆମ ଘରେ ଚିଙ୍ଗୁଡି ଅଛି, ଆପଣ ଯଦି ଚାହାନ୍ତି ଖାଇପାରିବେ ନିଅନ୍ତୁ।
ନା କିନ୍ତୁ ମୁଁ ଚାହୁନି ଖାଇବା ପାଇଁ।
ହଉ ଛାଡ଼ନ୍ତୁ। ଆଉ ମୁଁ କଣ କହୁଥିଲି କି, ଆପଣଙ୍କର ଯେତେବେଳେ ସାଇକେଲ ର ଚକାଟା ଫାଟିଲା ଆପଣ ସେତେବେଳେ ସୁସ୍ଥ ଥିଲେ, ଆଉ ଆପଣଙ୍କ ଆଗ ଚକାଟା ଠିକ୍ ଅଛି ତ?
ହଁ ଆଗ ଚକାଟା ଠିକ ଅଛି। ମୋର ଏକାଥରକେ ଝଟକା ଲାଗିଲା, ମୋ ମାନେ ସେ ଯୋଉ ଫା ଟିଲା ଯୋଉ ତଳର ଯୋଉ ବାଲି ଗୁଡାକ, ମୁଁ ଏକାଥରକେ ଆସିକି ମୋ ଗୋଡରେ ଲାଗିଲା। ମତେ ଲାଗି ତ ଫାଷ୍ଟ ଲାଗିଲା ଗୋଟେ ବାଣଟେ ଫୁଟିଲା, ଦେଖିଲା ବେଳକୁ ଘରେ ଆସିକି ପହଞ୍ଚି ଦେଖିଲା ବେଳକୁ ପଛ ଚ ପମ୍ପଚର ହେଇ ଯାଇଚି।
ଆଚ୍ଛା ଆ ମୁଁ ଜାଣିବାକୁ ଚାହୁଁଥିଲି କି, ଆପଣଙ୍କର ତ ସବୁବେଳେ କ୍ଷୀର ଆସେ ଆପଣଙ୍କର ତ କ୍ଷୀର ଥିବ ଚାହା ପାଇଁ, ଆପଣ କଣ ପାଇଁ ପୁଣି ଯାଇ ଅମୁଲ ଆଣିଲେ, ଆଉ କେତେ ଦଶ ଟଙ୍କିଆ ଅମୁଲଟା ଆଣିଲେ?
ହଁ ଦଶ ଟଙ୍କିଆ ଅମୁଲଟେ ଆଣିଲୁ, କାରଣ ଜଣେ ହିଁ ପିଇବେ। ଆଉ ଅଧିକ ଅମୁଲ ଆଣିକି ମୁଁ କରିବି କଣ? ଆଉ ମୁଁ ଭାବୁଛି, ଏଥର ମୁଁ ମୋ ମାମା ପାଖରେ ଯାଇକି ଦେଖିବି ଅମୁଲ ଚାହା ସେ କେମିତି କରୁଛି? କାରଣ ଅମୁଲ ଯେତେବେଳେ ଚାହା କରେ ସେ ଚାହା ଟା ପୁରା ଫାଟିଯାଏ। ଆଉ ମତେ ସେ ଅମୁଲ ଚାହା ବି ଆସ ନି ଆପଣ କଣ ଅମୁଲ ଚାହା ଆସେ, ମତେ ଟିକେ ସେ ରେସିପି ଟା କହିପାରିବେ?
ଦେଖନ୍ତୁ କ୍ଷୀର ଚାହାଟା ଫାଟେ, ଅମୁଲ ଚାହାଟା ତ କେବେ ବି ଫାଟେନି। ଦେଖନ୍ତୁ କ୍ଷୀର ଚାହାରେ ଆପଣ ପ୍ରଥମେ କ୍ଷୀର ଦେଲେ ଆଉ ପାଣି ଦେଲେ ଅମୁଲ ଚାହାରେ ବି ସେମିତି କରିବେ ଅମୁଲ ପକେଇବେ ପାଣି ପକେଇବେ ଅମୁଲକୁୁ ଗୋଳେଇ ଗୋଳେଇ ଦେବେ ଯେମିତି କିି ସେ ପୁରା କ୍ଷୀର ଭଳିଆ ଦେଖାଯିବ ତାପରେ ଚାହା ପକେଇଦେବେ ସେ ଫୁଟିବ।
ଯେତେବେଳେ ଅ ମାନେ ଅମୁଲ ଚାହା କରେ ମୁଁ ଅମୁଲ ପକେଇକି ଗୋଳଉ ଯଦିବି ଗୋଳଉଥୁବୁ ସେଥିରୁ କଣ ଗୋଟେ ହ୍ୱାଇଟ ହ୍ୱାଇଟ କଲର ମାନେ ଯୋଉ ଅ କ୍ଷୀରରେ ଯେମିତି ରସ ମାନେ ରସଟା ଯୋଉ ବାହାରେ ତାର ଯୋଉ ଶିରା ସେଥିରେ ବି ସେମିତି କଣ ଗୋଟେ ବାହାରେ ସେଇଟା କଣ କିନ୍ତୁ ମୁଁ ଜାଣିପାରିବି ମତେ ଲାଗିଲା ମୋତେ ସେଇଟା। ଫାଟିଯାଏ, ସେଟା କଣ ସ ସବୁବେଳେ ସେମିତି ବାହାରେ?
ହଁ ହଁ ଯେହେତୁ ଆପଣ ଶୁଖିଲା ପାଉଡର ଟା ପାକୁଇକି ଇଏ କରୁଛନ୍ତି ବାହାରିବନି ନା ସେଥିପାଇଁ ତ ଆପଣ ଗରମ ପାଣିରେ ବ୍ୟବହାର କରିବେ ଗରମ ପାଣିରେ ଅମୁଲ ପକେଇ ଦେଲେ ଆଉ ସେମିତିଆ ରହିବନି। କେବେ ଆପଣ ଚେଷ୍ଟା କରିବେ ଦେଖିକି ଜାଣିପାରିବେ ଗରମ ପାଣିରେ ସେମିତି ପକେଇଲେ ସେମିତି ରହିବନି ଯେହେତୁ ଆପଣ ଏଇ ଯୋଉ ଏଥିରେ ପକଉଚନ୍ତି ଥଣ୍ଡା ପାଣିରେ ତାକୁ ଗୋଳଉଚନ୍ତି ସେଥିପାଇଁ ଆମକୁ ଆପଣଙ୍କୁ ଲାଗୁଥିବ ସେମିତି ଦେଖ ଦେଖୁନାହାନ୍ତି ଆପଣ ଯେତେବେଳେ ଛତୁଆଟାକୁ ଥଣ୍ଡା ପାଣିରେ ଗୋ ଗୋଳାନ୍ତି ଆପଣଙ୍କର ସେମିତି ଗୋଟେ ରୁ ରୁହେନି ମାନେ ଏମତିକି ଶୁଖିଲା ଶୁଖିଲା ଗୋଡି ଟାଇପର ଏମିତି ଟିକେ ରୁହେନି। ଠିକ ସେମିତି ହି ଅମୁଲ ଆଉ ଉଁ ପାଣି ଭିତରେ ହୁଏ ମୁଁ ଯାହା କହିବାକୁ ଚାହୁଁଥିଲି ଆପଣ ବୁଝିପାରିଲେ।
ନା ମୁଁ ବୁଝିପାରିଲି ନାହିଁ ମତେ ତେ ଆଉ ଥରେ ଟିକେ ବୁଝେଇକି କହିଦେବେ କି ଆପଣ କଣ କହିଲେ କାରଣ ମୁଁ ବୁ ବୁଝିପାରିଲି ନାହିଁ ଠିକରେ।
ଆପଣଙ୍କ ମୁଣ୍ଡରେ କଣ ଗୁଣ୍ଡ ଅଛି କି କିଛି ବୁଝିପାରୁନାହାନ୍ତି ହଉ ଶୁଣନ୍ତୁ ମୁଁ ଆଉ ଥରେ ଆପଣଙ୍କୁ ସ୍ପଷ୍ଟ ଭାବରେ ବୁଝେଇ ଦଉଛି।
ଆପଣ ଯେମିତି କହୁଚନ୍ତି ମତେ ଶୁଭିଲେ ତ ନାଇଁ ନାଇଁ ମତେ ଟିକେ ଠିକରେ ଶୁଭିଲେ ସିନା ମୁଁ ବୁଝିବି ଆପଣ ତ ଗୋଟେ ଚୁଚୁନ୍ଦ୍ରା ବୋବେଇଲା ଭଳିଆ ସାଉଣ୍ଡ କହୁଛନ୍ତି। ଆପଣ ଟିକେ ହାତୀ ଓ ହାତୀ ଭଳିଆ ହେଇଛନ୍ତି ହାତୀ ବୋବେଇଲା ଭଳିଆ ସାଉଣ୍ଡଟା କଲେ କଣ ହବ ଟିକେ ଚିଲେଇକି କ କଥା ହଉନାହାନ୍ତି।
ମାନେ ଆପଣଙ୍କ କାନ ନା ସେଟା କୁଲା ଆପଣଙ୍କୁ କିଛି ଶୁଭୁନି ମୁଁ ଏ ଏତେ ଜୋରେ ପାଖରେ ରଖିକି ପାଖରେ ରଖିକି କଥା ହଉଚି ବେଶୀ
ଚିଲେଇକି କଥା ହଉଚୁ।
ଆରେ ବେଶୀ ଚିଲେଇଲେ ଇକୋ ହବ ଆପଣ ସାଉଣ୍ଡ କମେଇ ଦେଇଥିବେ ସେଥିପାଇଁ ଆପଣଙ୍କୁ ଶୁ ଶୁଭୁ ନାହିଁ ଆପଣ ସାଉଣ୍ଡ ବଢାନ୍ତୁ ନିଜର।
ବଢେଇ ଦେଇଛି ହଁ ଏବେ ଶୁଭିଲା କୁହନ୍ତୁ ଆପଣ।
ଦେଖିଲେ ଦୋଷ ଆପଣଙ୍କଠି ଅଛି ଆପଣ ମତେ ଖାଲି ଦୋଷ ଦଉଛନ୍ତି ସେତେବେଳୁ ନିଜ- ମାନେ ମତେ ମାନେ ଅନ୍ୟ ଆଡ଼କୁ ଦୋଷ ଦେବା ପୂର୍ବରୁ ନିଜ ଆଡ଼କୁ ଦେଖନ୍ତୁ ନିଜ ଆଡ଼କୁ ତିନିଟା ଆଙ୍ଗୁଠି ଅଛି ଆପଣ ଯେତେବେଳେ ଅନ୍ୟ ଆଙ୍ଗୁଳୁ ଆଡକୁ ଗୋଟେ ଆଙ୍ଗୁଠି ଦେଖଉଛନ୍ତି ଆଗ ଦେଖିବା କଥା ତିନି ଆଙ୍ଗୁଳି ଆପଣଙ୍କ ନିଜ ଆଡକୁ ଅଛି ପ୍ରଥମେ ଆପଣ ନିଜ କଥା ଚିନ୍ତା କରିବେ ଆଉ ଆପଣଙ୍କର କଣ ଦୋଷ କିମ୍ବା ଭୁଲ ରହୁଛି କି ନାହିଁ କି କଣ ତାପରେ ଯାଇକି ଆପଣ ଅନ୍ୟ କାହାକୁ କହିବେ ବୁଝିଲେ।
ହଁ ମୁଁ ବୁଝିଲି ଯେ କିନ୍ତୁ ଆପଣଙ୍କ ସହିତ କଥା ହେଲା ପୂର୍ବରୁ ହିଁ ସାଉଣ୍ଡ ବଢେଇ ଦେଇଥିଲି ଆଉ ସାଉଣ୍ଡ ଏବେ ବି ମୋର ବହୁତ ବଢିକି ଅଛି ଖାଲି ଏଇଆ କି ଆପଣ ହାତୀ ଭଳିଆ ହେଇଛନ୍ତି ଖାଲି ହା ହାତୀ ଭଳିଆ ପାଟି କରନି ହଁ ଆପଣ ସେ କଥା ଛାଡନ୍ତୁ। ଆପଣ କେମିତି ଜାଣିଲେ? ଗୋଟେ ଆଙ୍ଗୁଠି ଏ ଅନ୍ୟ ଆଡକୁୁ ତିନିଟା ଆଙ୍ଗୁଠି ଆମ ଆଡକୁ ରହୁଛି ଏଇଟା କେମିତି ସମ୍ଭବ ମତେ ଟିକେ କହିଲେ?
ଆପଣ ଆପଣଙ୍କ ହାତରେ ଏବେ ଗନ୍ ବାଲା ପୋଜ କରନ୍ତୁ। ଗନ୍ ବାଲା ପୋଜ ରେ ଜାଣିପାରିଲେ। ଆପଣ ଅନ୍ୟକୁ ଆଉ ଗୋ ଗୋଟେ ଆଙ୍ଗୁଠି ଦେଖେଇଲେ ଆଉ ତିନି ଟା ଆଙ୍ଗୁଠି ଆପଣଙ୍କ ନିଜ ଆଡକୁ ଦେଖାଗଲା ବୁଝିପାରିଲେ ମୁଁ ଯାହା କହୁଥିଲି? ଏଇଟା ହଉଛି ଗୋଟେ ରୂଢି ଲୋକ ବାଣୀ, ଏଇଟା ହଉଛି ଏହାର ଅର୍ଥ ହଉଛି ଅନ୍ୟର ଦୋଷ ଖୋଜିବା ପୂର୍ବରୁ ନିଜ ଦୋଷ ଖୋଜ ବୁଝି ପାଇଲ?
ହଁ ବୁଝ୍ ଝି ପାଇଲି ଆଉ ମୁଁ କହୁଥିଲି କି ଆପଣ ଆଜି ତନ୍ଦୁରିୀ ମୋମୋ ଖାଇବାକୁ ଯିବେ କି?
ନାହିଁ ମୋର ଜମା ବି ଇଚ୍ଛା ନାହିଁ, କାହିଁକି ନା ବର୍ଷା ଋତୁରେ ମୁଁ ବାହାର ଜିନିଷ ଖାଏ ନାହିଁ। କାହିଁକି ନା ବାହାର ଜିନିଷ ଖାଇଲେ ଦେହ ଖରାପ ହୁଏ। ସେଥିପାଇଁ ମୁଁ ତନ୍ଦୁରୀ ମୋମୋ ଖାଇବାକୁ ଆପଣଙ୍କ ସହ ଯିବି ନାହିଁ। ହେଲେ ଆପଣ
ଖାଇବାକୁ ଯିବେ?
ସାଣ୍ଡୱିଚ ଖାଇବାକୁ ବି ଯିବି ନାହିଁ, ଆପଣ ଯଦି ପାରିବେ ମୋ ପାଇଁ ପାର୍ସଲ ନେଇ ଆସିବେ ନିଜ ପାଇଁ ବି ପାର୍ସଲ ନେଇ ଆସିବେ ଆମେ ଘରେ ବସିକି ଖାଇଦବା ଯଦି ଆପଣ ପାର୍ସଲ ଆଣିବାକୁ ଚାହୁଁ ନାହାନ୍ତି, ତାହେଲେ ଆପଣ ପାର୍ସଲ ନ ଆଣିବି ପାରନ୍ତି। ମୋର ସାନ ଭଉଣୀ ଆପଣ ମିଶିକି ଯାଇକି ଖାଇ ଦିଅନ୍ତୁ, ମୋର ଦରକାର ନାହିଁ ଆପଣଙ୍କର ତନ୍ଦୁରି ମୋମୋ। କିମ୍ବା ସାଣ୍ଡୱିଚ ମୋର କିଛି ବି ଆବଶ୍ୟକ ନାହିଁ ମତେ କିନ୍ତୁ ଏବେ ପାଇଁ ଟିକେ ଚାହା ପିଇବାକୁ ଇଚ୍ଛା ହଉଚଛି, ଯୋଉଥିପାଇଁ ମୋ ମାମା ଆସିଲେ କହିବି। ମତେ ଟିକେ ଚାହା ଦବ ମୁଁ ପିବି, କାରଣ ଚାହା ପିଇଲେ ମତେ ଲାଗେ କି ମୋର ଏନର୍ଜି ପଳେଇ ଆସେ ମାନେ ଶକ୍ତି ତି ପଳେଇ ଆସେ କାମ କରିବା ପାଇଁ ଚାହା ପିଇଲେ ମୁଁ ବହୁତ କାମ କରିବି, ଯେମିତି ମୁଁ କଫି ପିଇଲା ପରେ ବହୁତ କାମ କରେ ସେମିତି ଚାହା ପିଇଲା ପରେ ବହୁତ କାମ କରିବି ସେଥିପାଇଁ ମତେ ତେ ନିହାତି ଭାବରେ ଏବେ ଗୋଟେ ଚାହା ଦରକାର ବୁଝିପଇଲେ?
ହଁ ମୁଁ ବୁଝିପାରିଲି କିନ୍ତୁ ମୁଁ ଆପଣଙ୍କୁ କ୍ଷୀର ଚାହା ତ ଦେଇପାରିବିନି, କିନ୍ତୁ ନାଲି ଚାହା ର ବ୍ୟବସ୍ଥା ନିଶ୍ଚୟ କରିପାରିବି ସେଇଟା କଲେ ଚଳିବ?
ହଁ ଆପଣଙ୍କର ବ୍ୟବସ୍ଥା କରିବା ମୋ ପାଇଁ କିଛି ବି ଆବଶ୍ୟକ ନାହିଁ। କାହିଁକି ନା। ଆପଣଙ୍କର ଯେଉଁ ନାଲି ଚାହାଟା ମୋ ମାମା ଆସିଲେ ମୋ ମାମା ବି ବହ ମୋ ପାଇଁ ଭଲରେ ବନେଇ ଦେବେ ତ ଆପଣଙ୍କର କିଛି କରିବା ଆବଶ୍ୟକ ନାଇଁ ମୋ ପାଇଁ ଯାହା ବୁଝିପାରିଲେ?
ହଁ। ଆପଣଙ୍କ ଯଦି ମନା କରିବାର ଥିଲା ତ ଆପଣ ମତେ ଚାହା ପିଇବା କଥା କହୁ କାହିଁକି ମୁଁ ଆଉ ଆପଣଙ୍କ ସହିତ ଭିବିଲି କଣ ଆପଣ ମୋର ଖାଲି ଇନସଲ କରୁଛନ୍ତି ଆଉ ମୋର ବେଜିତି କରୁଛନ୍ତି ମୁଁ ଆପଣଙ୍କ ସହିତ କଥା ହବାକୁ ଚାହୁନି।
ଆପଣ ଏମିତି ନ ଚାହିଁକି ମଧ୍ୟ ଆପଣ ମୋ ସହିତ କଥା ହବା ପାଇଁ ବା ଧ୍ୟ ବୁଝିଲେ?
ହଁ ମୁଁ ସେଇଟା ତ ଜାଣିଛି ଆପଣଙ୍କ ସହିତ କଥା ହବାକୁ ଇଚ୍ଛା ନଥିଲେ ବି ଆପଣଙ୍କ ସହିତ କ ଥାବାକୁ ବାଧ୍ୟ। ଆଉ ଆପଣ ଆଜି ଯୋଉ ଏତେ ସାରା ଚିଙ୍ଗୁଡି ଖାଇଛନ୍ତି ଆପଣ କେତେଥର ଲାଟିନ୍ ଯାଇଛ ମତେ ଟିକେ କହିଲେ।
କି ମୁଁ କାହିଁକି ଲାଟିନ୍ ଯିବି ମୋ ପେଟ ତ ପୁରା ସଫା ଆଉ ସୁତୁରା ଅଛି ମୁଁ କଣ ପାଇଁ ଲାଟିନ ଯିବି ଚିଙ୍ଗୁଡ଼ି ଖାଇବାଟା କଣ ଖରାପ? କି ମୁଁ ଲାଟିନ୍ ଯିବି ମୁଁ ଚିଙ୍ଗୁଡି ଯେତେ ପରିମାଣ ଖାଇଲେ ମଧ୍ୟ ମୋ ପେଟ ପେଟକୁ ମୁଁ ସବୁବେଳେ ଯତ୍ନ ନିଏ ମାନେ ସବୁବେଳେ ଜଗେ କି ମୁଁ ପେଟ କେବେବି ଖରାପ ନ ହଉ। ସେଥିପାଇଁ ମୋର ପେଟ ଖରାପ ହଉନି ଚିଙ୍ଗୁଡି ଖାଇଲେ ସେ ସେଥିପାଇଁ ମୁଁ ଚିଙ୍ଗୁଡି ଖାଇଛି ମଧ୍ୟ ମାନେ ସକାଳ ର ଖାଇବାରେ ଏବେ ରାତି ମାନେ ଖରା ବେଳର ଖାଇବାରେ। ଆଉ ରାତି ଖାଇବାରରେ ବି ମଧ୍ୟ ମୁଁ ଚିଙ୍ଗୁଡି ଖାଇବି କାରଣ ମତେ ମତେ ଚିଙ୍ଗୁଡି ବହୁତ ଭଲ ଲାଗେ ମତେ ଚିଙ୍ଗୁଡି ବହୁତ ପସନ୍ଦ ଛୋଟ ବେଳୁ ମୁଁ ଚିଙ୍ଗୁଡି ହିଁ ମାନେ ମାଛ ଭିତରେ ଚିଙ୍ଗୁଡି ହିଁ ବହୁତ ଖାଏ ସି ଫୁଡ ଭିତରେ କାହିଁକି ନା ମତେ ବହୁତ ଭଲ ହିଁ ଲାଗେ ଚିଙ୍ଗୁଡି ମୁଁ ବି ଜାଣିନି କଣ ପାଇଁ ମତେ ଚିଙ୍ଗୁଡି ବହୁତ ଭଲ ଲାଗେ। ଆପଣ କହିପାରିବେ ଆପଣ ଛୋଟ ବେଳରେ ଯୋଉ ଅଙ୍ଗନବାଡିରେ ଅଣ୍ଡା ମିଳୁଥିଲା ଆପଣ କଣ କରୁଥିଲେ?
ହଁ। ଆ ସକାଳେ ଅଙ୍ଗନବାଡିରେ ଆଣ୍ଡା ଆମରାଇ ଯିବ ତ ଅଣ୍ଡା ଆଣୁନନ୍ତି। ସେ କି ମୋ ମାମା ଆଣିଥିବ ତ ମୁଁ ସେଟା ଜାଣିନି କିନ୍ତୁ ମୁଁ ତ ଅଣ୍ଡା ସେଠି ଯେତେବେଳେ ଭାତ ଡାଲି ଅଣ୍ଡା ତରକାରୀ ଦିଅନ୍ତି ମୁଁ ତାକୁ ଜମା ଖାଇନି ମୁଁ ଘରୁ ମେ ସେ ଅଙ୍ଗୁର ନେଇକି ଯାଇଥିବି ତାକୁ ବସି ଚୋବେଇ ଚୋବେଇ ଖାଇବି ଆଉ ତା ଭିତରୁ ମୋର ସାଙ୍ଗମାନେ ବି ଅଣ୍ଡା ହାତ ପ ଦିଅନ୍ତି ବୋଲି ମୁଁ ତାଙ୍କୁ ସବୁବେଳେ ବାଡାଏ ଆଉ ସେଇ ଯୁଗୁରୁ ସେମାନେ ମତେ ଏ ଯୋଉ କୁହନ୍ତି କି ତୁ ଗୋଟେ ଲେଡି ଡନ୍ ଟା ତୁ ଗୋଟେ ଲେଡିଡନ୍ ଟା ମତେ ରାଗ ଚିଡିଲେ ଖାଇାରେ କିଏ ହାତ ମାରିଲେ ମୁଁ ତାକୁ ବହୁତ ଜୋରସେ ବାଢେ କିନ୍ତୁ ଆମ ଦି ଭଉଣୀକୁ ମୁଁ ଟୋଟାଲି ବାଢାଏନି ଆଉ ମୋ ଭଉଣୀକୁ ବି ଆଉ ଆମ ଘର ଲୋକଙ୍କୁ। ତାଙ୍କୁ ବି।
ଆପଣ ଆପଣଙ୍କ ଭଉଣୀକୁ ବାଡେଇଲେ ସିଆ ଆପଣଙ୍କ ପିଠିରେ ଗୋଟେ ପୁରା କୂଅ ଖୋଳିଦବା ଆପଣ କଣ ଆପଣଙ୍କ ଭଉଣ ଭାରି କାମୁିଡିଲା ବାଳା ଆପଣ କଣ କୁକୁର?
ହଁ କୁକୁର ଯଦି ମତେ କାମୁଡିବ ତାହେଲେ ମୁଁ ବି କୁକୁରକୁ କାମୁଡିଦେବି ସେଇଟା କି କରନ୍ତୁ କି ନ କରନ୍ତୁ କିନ୍ତୁ ମୁ ଅଲଟିଆ ଜନ୍ମ ହେଇଛି ତାହେଲେ ମୋତେ ଯଦି କୁକୁର କାମୁଡ଼ିବ ମୁଁ ଲକୁବ ମଞ୍ଚ କାମ ବାଟରେ ବାଟରେ ଯାଉଥିଲି କୁକୁର ଆଗ ମୋତେ ଆସିକି କାମୁଡିଲା ତାହଲେ ମୁଁ ବି ଧଇ କୁକୁରକୁ କାମରେ ଦେବି ମତେ ରୋଗ ହେଲେ ହଉ ତାକୁ ବି ରୋଗ ହବ ମୁଁ ତାକୁ ତାର ଏକାଥରକା କୁକୁରର ତାଚମଡା ଛଡେଇଦେବି ସେ କେ କେ କେ ହଇ ବବୁଥିବ। ତୁ ମର ତାପରେ ଯେତେ ଶୀଘ୍ର ହବ ମଠୁ ହସ୍ପି ହସ୍ପିଟଲ ପଳେଇ ଆସିକି ଇଞ୍ଜେସନ ମଧ୍ୟ ନେଇଯିବି।
ହଁ, ଆପଣ ତ ସବୁ ଆଗତ ଭବିଷ୍ୟତ ଆପଣଙ୍କୁ ସବୁଜଣା ଆପଣଙ୍କୁ ତ ସବୁ ଜଣା ଆପଣଙ୍କୁ ଆଗତ ଭବିଷ୍ୟତରେ ଆପଣ କଣ କରିବେ? ହଉ ଯାଆନ୍ତୁ ଆପଣ ତାହେଲେ କୁକୁରକୁ କାମୁଡିବେ। ସେ ବି ଆପଣଙ୍କୁ କାମୁଡିବ ଆପଣ ଇଞ୍ଜେକ୍ସନ ନେବେ ଏବେ ପାଇଁ ତ ମୁଁ ରଖୁଛି ମୋର ଆପଣଙ୍କ ସ
ହ ହଁ ରଖ ରଖ ଆଉ କଥା ହୁଅ ନାଇଁ ରଖ।